ହ୍ୟାଲୋ।
ହାଲୋ।
ହୁଁ କଣ କରୁଥିଲୁ?
ଏଇଠି ବସିଛି ଆଉ। କହ କଣ କହୁଚୁ?
ଏଇ ମୁଁ ଏଇନା ଟିକେ ଫୋନରେ ଦେଖୁଥିଲି ଯେ ଏମିତି ସେୟାର ମାର୍କେଟିଙ୍ଗ ଉପରେ ଆସିଲା। ହଁ ଏମିତି ସେୟାର ମାର୍କେଟ ଏବେ ଟିକେ କଣ ଟିକେ ଭଲ ଅଛି। ବଢିକି ଅଛି, ଆଗରୁ ମଝିରେ ପୁରା କମି ଯାଇନଥିଲା? ଏ ଯୋଉ ଆମର ୱାର୍ଲଡ ୱାର ପାଇଁ।
ହଁ।
ହଁ ତ ସେଇ ବି ତ
ଏବେ ତ ସେୟାର ମାର୍କେଟ୍ ହେଇଯାଇଛି କଣ ନିଉଜ୍ ବେଶେ ହେଇଯାଇଚି ଆଉ।
ହଁ ଏବେ କଣ ତାର ଷ୍ଟାଟସ୍ କଣ ଅଛି?
ଏବେ କଣ ଇରାନ ଆଉ ଆମେରିକା ତାଙ୍କ ଭିତରେ ଚୁକ୍ତି କଣ ଗୋଟେ ହେଇଚି। ସେଇଟା କଣ ଯୁଦ୍ଧର ବନ୍ଦ କରିଦେବେ। ଏ ଯୁଦ୍ଧ କରିବେନି ସେଥିପାଇଁ ମାର୍କେଟ୍ ଟିକେ ବଢିକି ଅଛି ଆଉ। ତୁ ସେୟାର ମାର୍କେଟ୍ କଣ ଜାଣିଛୁ ନା କିଛି ଜାଣିିନୁ ତା ବିଷୟରେ? ହଁ
ନା ଜାଣିନି, ମାନେ ଜାଣିଛ ଏମିତି ମୁଁ ଥରେ ଏମତି ଇନଭେଷ୍ଟ କରିଥିଲି। ତ ସେଇ ବିଷୟରେ ଏତେ ମୋର ନଲେଜ୍ ନାଇ। ଯୋଉଟା କି ମାନେ ତ ତା ଉପରେ ଟିକେ କଣ ଦେଖି କହିଲୁ? ଯଦ ତି ହବ ତାହେଲେ ଟିକେ ଇନଭେଷ୍ଟ କରିବା।
ସେୟାର୍ ମାର୍କେଟ୍ ହଉଛି ଗୋଟେ ମାର୍କେଟ୍ ଆମେ ଯୋଉଠି କମ୍ପାନୀ ମାନେ ଲୋକଙ୍କଠୁ ପଇସା ନେଇକି କମ୍ପାନୀର ସେ ବା ଭାଗିଦାରୀ ଦିଅନ୍ତି ଆଉ। ଆମେ ଯୋଉ କହେ ଭାଗିଦାରୀ ସେଇ ଜିନିଷ ଦିଅନ୍ତି ଆଉ।
ହଁ, ହଁ, ହଁ, ହଁ।
ମାନେ ଆମେ ଯଦି ଗୋଟେ ସେୟାର୍ ରେ ଦଶ ହଜାର ଇନଭେଷ୍ଟମେଣ୍ଟ କରୁଚେ ସେ ଆମକୁ ଦଶଟା ସେୟାର୍ ଦଉଛନ୍ତି। ଆମେ ସେ କମ୍ ମ୍ପାନୀର ୱାନ୍ ଟାଇପ୍ ଅଫ୍ ଛୋଟ ମାଲିକ ଗୋଟେ ଆଉ।
ଓ ହୋ। ସେଇଟା ମାନେ ମାର୍କେଟ୍ ର ଭେଲ୍ୟୁ ଯେତେବେଳେ ବଢୁଥିବ ସେଟା ବହୁ ତ ଥିବ। ଓ ଯେତେବେଳେ କମ୍
ମାର୍କେଟ୍ ର ଭେଲ୍ୟୁ ବଢିବନି। ଏଠି କମ୍ପନୀର ଭେଲ୍ୟୁ ଯେତେବେଳେ ବଢିବ ସେ ସେତେବେଳେ ତୋମ ସେୟାର୍ ପ୍ରାଇସ୍ ବଢିବ। କି କମ୍ପାନୀର ଯଦି ଅଧିକା ପ୍ରଫିଟ୍ ହେଲା। ତାହେଲେ ସେୟାର୍ ପ୍ରାଇସ୍ ବଢ଼ିବ। କି କମ୍ପାନୀର ମ୍ୟାନେଜମେଣ୍ଟ ଭଲ ଚାଲେ ସିତ ତାହେଲେ ସେୟାର୍ ପ୍ରାଇସ୍ ବଢିବ। ଆଉ ସେୟାର୍ ପ୍ରାଇସ୍ କମିବାର ମେନ୍ କାରଣ ହେଲା ତାର କମ୍ପାନୀରେ ଭଲ ମାନେ ମାର୍କେଟ୍ ରେ ତାର ଭଲ ଡିମାଣ୍ଡ ନାହିଁ, ତା ପ୍ରଡକ୍ଟ ଭଲ ଚାଲୁନି।
ହୁଁ।
ଆଉ ତା ମାନେଜମେଣ୍ଟ ସେତେ ଭଲ ନାହିଁ। ସେଇଟା ହଉଛି ମେନ୍ କାରଣ।
ଓହୋ! ଯଦି ତାର ପ୍ରଡକ୍ଟ ଯଦି ଭଲ ବି ନଥିବ ତାହେଲେ ସେ ଯଦି ମାନେ ଡାଉନ୍ ହେଇଗଲା। ତାହେଲେ ତାର ସେୟାର୍ ମାର୍କେଟ୍ ର ପ୍ରାଇସ୍ ଟା ବି ମାନେ କମିଯିବ।
ହଁ, ହଁ ସେୟା ଆହୁରି ବହୁତ ସାରା କାରଣ ଅଛି। ଯେମିତି ବହୁତ ସାରା କମ୍ପାନୀ ଅଛନ୍ତି ଯେମିତି କି ଟ୍ୟାକ୍ସ ଫ୍ରଟ୍ କରୁଛନ୍ତି। ଟ୍ୟାକ୍ସର ଯଦି ରେଡ୍ ପଡିଲା ଭଲେ ତାହେଲେ କମ୍ପାନୀ ଭେଲୁଏସନ୍ କମିବ। ଯୋଉ ମଝି ଯେ ହେଇନଥିଲା ଦେଢବ ଦି ବର୍ଷ ଦି ବର୍ଷ ତଳେ ଆଦାନୀ ନହେଲେ ରିପୋର୍ଟ ଆସିନଥିଲା ଟ୍ୟାକ୍ସ ହେର୍ ଫେର୍ କରୁଛି ବୋଲି। ତ ସେୟାର୍ ପ୍ରାଇସ୍ କମି ଯାଇଥିଲା। ତାପରେ ସେଇଟା କେଇ କିଛି ସାବ୍ୟଥ ତ କରିପାରଲେନି। ତ ଫୁଣି ଯେମିତି ମାର୍କେଟ୍ ତାର ଭେଲ୍ୟୁ ଥିଲା ପୁଣି ସେୟା ଚାଲିଲା। ସେମା ଯୋ ମାର୍କେଟ୍ ର ଫ୍ୟୁଚର୍ ହେଲା ଉପରକୁ ଉଠିବ କମ୍ପ କମ୍ପଲସରୀ। ଯେ ଆଜି ଏଇଠି ଏବେ ଓଡିଶା କିଣିଛି କିନ୍ତୁ ତାର ଭଲ ଡିମାଣ୍ଡ ଅଛି ମାର୍କେଟ ଅଛି। କିନ୍ତୁ କିଛି କାରଣ ଗ୍ଲୋବାଲ୍ କାରଣ ଯେମିତି ଓଆର ହେଇଗଲା। ଓଆର ସାଙ୍ଗରେ ଆମର କିଛି ସମ୍ପର୍କ ହିଁ ନାହିଁ ଏବେ ମାର୍କେ ଡାଉନ୍ ଯାଉଛି।
କଣ ସେଟା ତାର ପୁରା ଅଲଓଭର୍। ହଁ ଇଏ ଉପରେ ପକଉଛି ନା ତାର ଇମ୍ପାକ୍ଟ ଟା ପଡୁଛି।
ହଁ ଗ୍ଲୋବାଲଷ୍ଟି ହେଇଯାଉଛି ସେଥିପାଇଁ।
ହୁଁ ହୁଁ। ତ ମଝିରେ ତ ଜୁମାନେ ଶେୟାର ମାର୍କେଟ। ଲଗେଇଥିଲେ ପଇସା ତ ସେ ମଝିରେ ୱାର୍ଲଡ ୱାର ପାଇଁ ପୁରା ପାନିକରେ ସମସ୍ତେ ଥିଲେ କଣ ହବ ସିଚୁଏସନ କଣ ନାହିଁ ସେ ଆଉ ବଢିବ। କି ନାଇଁ ପୁରା ଖସିକି ଥିଲା ନା।
ହଁ ଯେମିତି କି ଆମେ ଗୋଟେ ପ୍ରାଇଜ କିଣିଛେ ଯଦି ସେ ହଠତ୍ କିଛି କାରଣ ନଥାଏ କି। ସେୟାର ତାର ପ୍ରାଇଜ କମି କମ ଲକ୍ଷେ ଟଙ୍କା ଆମ କରିକି। ଯଦି ସେଇଟା ଆଠ ସତୁରି ହଜରେ ହେଇଥିବ।
ହୁଁ।
ତୋ ଲୋକ ଭାବିକି ହେଇଛି ଆଉ ତା ପ୍ରାଇସ ନା କମିଯାଉ ଏତିକି ତିରିଶ ହଜାର ଲସ୍ ହେଲେ ହବ କେମିତି।
ହୁଁ ହୁଁ ସେତେବେଳେ ବି ହୁଁ।
ତ ସେମାନେ ସେଇଟା ଜାଣିନାହାନ୍ତି ଯୋଉଟା ତିରିଶ ହଜାର ଟଙ୍କା କମଯାଇଛି ସେଟା ତାଙ୍କର ସାଠି କିଏ ବା ଜାଣିଛି ମାର୍କେଟ ପ୍ରାଇସ୍ ବଢିବ ସେଇଟା ତାଙ୍କର ଷାଠିଏ ହଜାର ହେକି ଆସିବ ବଢ଼ିକି। ସେ ତିରିଶ ହଜାର ରିକୋଭୋର ହବ ପୁଣି ଆଉ ତିରିଶ ହଜାର ଆସିବ।
ହୁଁ ହୁଁ।
ଶେଆର ମାର୍କେଟ ହଉଛି ପେଶିଆର ଆଉ ମିଛ ଇଏ
ସେ ରିକ୍ ସି ଆଉ ଯଦି ସେଥିରେ ତମର ଏକ୍ସପିରିସ ମାନେ ତମେ ଯଦି ସେ ବିଷୟରେ କିଛି ଜାଣିନଥିବ। କିଏ ଏକ୍ସପ୍ରେସ ଧରିଥିବ।
ହଁ ଆମକୁ ଟିକେ ଦେଖିବାକୁ ପଡିବ ଆଉ। ତା ବିଷୟରେ କଣ ଯୋଉ କମ୍ପାନୀରେ ଆଉ ଇନେଷ୍ଟମେଣ୍ଟ କରୁଛେ ତାର ନ୍ୟୁଜ କଣ ଚାଲିଛି ତାର କଣ୍ଡିସନ କେମତି ଅଛି? ତାର ପ୍ରଫିଟ ଗ୍ରୋଥ କେତେ ଅଛି କେମିତି କଣ ଚାଲିଛି। ସେଇଗୁଡା ଟିକେ ଦେଖିବା ପାଇଁ ପଡିବ ଆଉ।
ହୁଁ ହୁଁ।
ଏବେ ତ ମାର୍କେଟ ବଢିଲାଣିି। ବହୁତ ସାରା କମ୍ପାନୀ ସେମାନେ ଆସିବେ ହୁଁ।
ହୁଁ ହୁଁ ହୁଁ କହ?
ବୋଲି ଏବେ ତ ବହୁତ ସାରା ଆଇ ପିଓ ଆସିିବ। ମାନେ କମ୍ପାନୀ ନୂଆ ନୂଆ କମ୍ପାନୀ ସେୟାର ମାର୍କେଟ ରେ ଲିଷ୍ଟଟେଡ୍‌। ଆମର ଦିଟା ଲେ କଣ ଅଛି ନା ଭାରତରେ ଷ୍ଟକ୍ ଏକ୍ସଚେଞ୍ଜ। ଗୋଟେ ହଉଛି ନ୍ୟସନାଲ ଷ୍ଟକ ଏକ୍ସଚେଞ୍ଜ ଆଉ ଗୋଟେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏନ୍ଏସି ଆଉ ବି ଏସ୍।
ହୁଁ।
ସେଇଥିରେ ଏବେ ବହୁତ ସାରା ଆସିଛି ଭଲ ଭଲ ସେୟାର। ଯେମିତି କିି ଜେପଟୋ ଜାଣିଛ ଜେପଟ୍ରୋ।
ହଁ ହଁ ହଁ ହଁ।
ଜେପଟୋରେ ବି ଆସିବ ଇପ-ଇପଟୋ ରେ ବି ଭଲ ପ୍ରଫିଟ ହୁଏ। ଆମକୁ କମ୍ପା ସେ କମ୍ପାନୀ ଯେତିକି ଟଙ୍କା ସେୟାର ଦବା କଥା ସେତିକି ଟଙ୍କରେ ଏକ୍ଟୁଆଲ ପ୍ରାଇଜ୍ ତର ମିଳେ। ସେଇଥିରେ ଭଲ। ପ୍ରଫିଟ ହୁଏ ତୁ କଣ ଗୋଟେ ପଚାରୁଥିଲୁ?
ହଁ ଏଇ ମୁଁ କହିଲି ନା ସେ ଯୋଉ ୱାର୍ଲ ୱାର ପାଇଁ ମଝିରେ ପାନିକ ହେଇକି। ଯୋଉ ମାନେଙ୍କର ଟିକେ କଣ ବଢିଲା ସେମାନେ ଉଇଡ୍ରୋ କରିଦେଇଥିଲେ। ସବୁ ସେୟାର ମାର୍କେଟ ରୁ ବାହାର କରିଦେଲେ ପୁଣି ଅ ଯୋଉ ମାନଙ୍କର ପାଖରେ ପଇସା ଥିଲା ସେମାନେ ପୁଣି ଇନଭେଷ୍ଟ କରିଦେଲେ ଇନଭେଷ୍ଟ କଲା ପରେ ଏବେ ଏଇଠି ପ୍ରଫିଟ ରେ ପାଉଛନ୍ତି।
ହଁ ସେୟାର ମାର୍କେଟ ର
କରୁଛି ଆଉ।
ହଁ ସେୟାର ମାର୍କେଟ ର ମେନ୍ ଗୋଟେ ରିଜିନ ହେଲା ଯଉ ଟାଇମ ରେ ସେୟାର ର ପ୍ରାଇସ୍ କମ ଥିବ ଆମ ସେଇ ଟାଇମ ରେ ଇନଭେଷ୍ଟ କରିବାକୁ ପଡିବ ଲୋକ କଣ କରନ୍ତି ଭୁଲ ଯୋଉ ଟାଇମରେ ସେୟାର ପ୍ରାଇସ୍ ବଢେ ସେଇ ଟାଇମ କରନ୍ତି କାରଣ ସେମାନଙ୍କୁ ଲାଗେ କି ଏବେ ତ ଇଏ ବଢୁଚି ବଢୁଚୁ ବଢି ବଢି ଚାଲିବ। ମୋ ହିସାବରେ ଯେତିକି ମାର୍କେଟ କୁ ଷ୍ଟଡି କରିଛି। ଗୋଟେ ମାସରେ କୋଡିଏ ଦିନରୁୁ ବାଇଶ ଦିନ ସେୟାର ମାର୍କେଟ ଚାଲେ।
ଅଛ।
ସେ ଯୋର ମାର୍କେଟ ଡାଉନ ରେ ଚଉଦ ର ପନ୍ଦର ଦିନ ଚାଲେ। ପାଖାପଖି ମାନେ ସିକ୍ଟି ଫଟି ପରସେଣ୍ଟ ରେସିପିର ଦେଖେଇବେ। ଯଦି ଫର୍ଟି ପରସେଣ୍ଟ ବଢିକି ମାର୍କେଟ୍ କ୍ଲୋଜ୍ କ୍ଲୋଜ ହବ ବଢିକି ନହେଲେ ଡାଉନରେ କ୍ଲୋଜ୍‌ ହଵ।
ହୁଁ
ବର୍ଷ ସାରାରେ ବି ସେଇଆ।
ଗୋଟେ ମାସରେ
ହଁ ସେଇ ପାଞ୍ଚରୁ ଛଅ ଦିନ ମାର୍କେଟେ। ପ୍ରଫିଟି କ୍ଲୋଜ୍‌ ହବ ମାନେ ଗ୍ରୀନ କ୍ୟାଣ୍ଡେଲ କ୍ଲୋଜ ହବ। ଆଉ ଯୋଉ ପନ୍ଦର କୋଡିଏ ପନ୍ଦର ଦିନ ରହିଲା। ଦଶ ଦିନ କି ବାର ଦିନ ରହିଲା ସେ ରେଡ୍‌ କ୍ୟାଣ୍ଡେଲରେ ତୁଳ ନିୟ।
ଓହୋ। ତ ଏବେ ଯଦି ଜଣେ ଚାହିଁବ ତ ସେୟାର ମାର୍କେଟ ଟ୍ରେ ଲଗେଇବା ପାଇଁ ତାହେଲେ କୋଉଟା ଏବେ ଟିକେ
ଏବେ ଭଲ ଅପରଚୁନିଟି ଅଛି ଲଗେଇବା ପାଇଁ ସେୟାର ମାର୍କେଟରେ।
ଅ।
ପଇସା କାରଣ ମାର୍କେଟ ଡାଉନଡାଉ ଯାଉଛି ନା ଭଲ ସେୟାର ଦେଖି ଟିକେ ଷ୍ଟଡି କରିକି ଯଦି ଲଗେଇବୁ ବୋଲେ ଭଲ ହବ।
ଓହୋ ସେୟାର ମାର୍କେଟ ର ଦିଟା ଅଛି ନା ଗୋଟେ ମାନେ ରିକ୍ସ୍ତ ଅଛି ଗୋଟେ ହାଇ ରିକ୍୍ସ ଆଉ ଗୋଟେ ମାନେ ତମକୁ ମାନେ ଲୋ ରିକ୍ସ୍ର ମାନେ ଯୋଉଟା କି ତମେ କମ୍ପାନୀଥ୍ରୋ ରେ ଲଗଉଚ଼। ଆଉ ଗୋଟେ ଏମିତି କଣ ମୁଁ ଶୁଣି ଥିଲି ଯେ ସେୟାର ମାର୍କେଟ ରେ ମାନେ ଇନ୍‌ଷ୍ଟା ବ୍ଲଲକ୍। ଇଷ୍ଟା ତାର ପ୍ରଫିଟ ହେଲା ଯଦି ବ ବଡ ଆ ପ୍ରଫିଟ ହବ ଯଦି। ଲସ୍ ଟ ତାହଲେ ପୁରା ଲସ୍ ହେଇଯିବ ସେଇଟାର କଣ?
ସେଇଟା ହଉଚି ଟ୍ରେଡ ଇଣ୍ଟ। ରେ ଟ୍ରେଡ୍‌।
ହୁଁ।
ସେଇଟ ଟ୍ରେଡିଂ ବୋ ହଁ। ଟ୍ରେଡି ବହୁତ ତିନି ପ୍ରକାର ଅଛି ମୁଁ ଯେତିକି ଜାଣିଛି ହୋଟେଲ ଲାଇନ। ଟ୍ରେଡ ସୋ ଟ୍ରେଡିଂ ଆଉେ ପୋଜିିସନ୍ ଆ ଏଣ୍ଟର। ଡେର ହେଲା କଣ ଆଜି ତମେ ଯୋଉ କିଣିଲ ଆଜି କିଣିକି ତମେ ଆଜି ବି ର ସେଟା ତମ ଗୋଟେ ମାସ ରଖିବାର ଗୋଟେ ସପ୍ତାହ ରଖିପର ଗୋଟେ ବର୍ଷ ରଖିପାର। ଆଉ ପୋଜିସନ ଟେଡି ହେଲା ଟଗେଟ କରି ଯେମତି ରେଲିଆ ଇଣ୍ଡଷ୍ଟ୍ରି ଯେ ରିଲୟନ୍ସ ଇଣ୍ଡଷ୍ଟ୍ରି ସେରମାଇସ ପଛେ ଏବେ ଚଉଦଶହ ଟଙ୍କା ନା ହେଲା।
ବ
କିନ୍ତୁ ଆମେ ଜାଣିଛେ ତାର ପ୍ରାଇସ୍ ହବ ଷୋଳଶହ ଟଙ୍କା ଆଜି ନହେଲେ ବି କାଲି ହବ। ଠିକ ଅଛି ଆମେ ସେଇ ହିସାବରେ ପ୍ରାଇସ ସେଟ କରିବା। ସୋର ପ୍ରାଇ ଯେେ ସେୟାର ର ପ୍ରାଇସ୍ ଯେତେ ଏତିକି ଆସିଯିବ ମୋର ସେତେବେଳେ ଉଠିଯିବ। ଆମକୁ ଜଣାଅଛି ଛଅ ମାସ ଭିତରେ ରିଲାନ୍ସ ର ପାଇଁ ଷୋଳଶହ ଟଙ୍କା ହେଇଯିବ। ଆମେ ଷୋଳଶ ହଁ ଛଅ ମାସେ ଟାଇମ ନେଇ ତାକୁ ଷୋଳରେ ଟାର୍ଗେଟ ସେଟ କରିବା ସେ ଯେତେ ଅଟୋମେଟିକ ଷୋଳଶହ ହେଇଯିବ ଅଟୋମେଟିକ ସେ ସେଲ ହେଇଯିବ ଆଉ ପ୍ରଫିଟ୍ ମଧ୍ୟ ମିଳିଯିବ ତାକୁ ପୋଜଶୋନାଲ କୁହାଯି ସବୁଠୁ ରିକ୍ ହଉଛି କାହିଁକି ନା ମାର୍କଟ ନନ୍ୟୁଜ ବିଛ ସେନ୍ସିଟି ମାାର୍କଟ।
ହୁଁ ହୁଁ।
ନ୍ୟୁଜ ଏବେ ସବୁ ଠିକ ଠାକ ଚାଲିଛି କ୍ୟାଣ୍ଡେଲ ଉପରେ ଉପରେ ଚାଲିଛି ଆମକୁ ଲାଗିଲା ମାର୍କେଟ ଉପରକୁ ଚାଲିଛି ତ ଉପରକୁ ବଯିବ ଆମେ କିଣିଦେଲେ ଦୁଇଶର କଲ ନେ ଏଇଇଟାଟ ଦିଟା ରହୁଛି ଗୋଟେ କଲ ରହିଛି ଗୋଟେ ପୋଷ ରହିଛି ଉପରକୁ ବଢିବାକୁ ହେଲେ କଲ ଆ ତଳପ ମାନସିଲ କଉଠ ଅପସନ।
ହୁଁ।
ଆମେ କଲ ନେଇ ଯାଇଛେ ବଢି ବଢି ଚାଲିଛି। ନ୍ୟୁଜ୍ ଆସିଲା କି ଓ ଆଥିଲେଷ୍ଟାର୍ ହେଲା ସେଇଠ ମ ସେ ପୁଣି ଡାଉନ୍ ଅସିଲ ଯଉ ପଇସା ଇଷ୍ଟମ କରିଥିଲେ ଆେ କଇମ ଟରେ ସେଇ ଗଲା ତଳକୁ ତଳକୁ ଆସିଲା ସେଇଠି ଆମର ନସ ମି
ଆ
ସେଥିପାଇଁ ତାର ବହୁତ ସାରା ଫିକ ଅଛି ବହୁତ ସାରା ଇଏ ଅଛି ତୁ ବହୁତ ସାରା ଜିନିଷ ଦେଖିବାକୁ ପଡଛି। ମେନ୍ ହଉଛି ଏସପିରିଏନ୍ସ ତମେ ମାର୍କେଟରେ ଯେ ଟାଇମ ଇନଭେଷ୍ଟ କର ସେ ତମକୁ ସେତକ ରଥ ତବ।
ହଁ ହୁ। ହ ଠିକ ଅଛି ଦେଖିବା ସେ ବିଷୟରେ ଟିକେ ଆଉ ଟିକେ
ହୁଁ ତୁ ଦେଖେ ଯୋ ଜାଣିପାରିବୁ ନ ଜାଣି ପାରିବୁ ପଚାରିବ ସେମିତି ନ ଦେଖି ଲଗେଇଦ ବୋଲି କହୁଥିରେ।
ହଁ ହଉ ଠିକଛି
ହଉ ହଉ ରଖୁଛି।